ହାଲୋ ହାଲୋ ହାଲୋ ହଁ ମ୍ୟାଡ଼ାମ ନାନସ୍କା ହଁ ମ୍ୟାଡ଼ାମ ନମସ୍କାର କଣ କରୁଥିଲେ?
ମୋ ଆୱାଜ ଆସୁଛିନା ମ୍ୟାଡ଼ାମ?
ହଁ ଆବାଜ୍ ଆସୁଚି କୁହନ୍ତୁ।
ଆଜ୍ଞା କିଛିନାହିଁ ବସିଥିଲି ମ୍ୟାଡ଼ାମ କୁହନ୍ତୁ?
ହଁ ମୁଏଇ ବସିଥିଲି ଏଇନା ଏଇଜଷ୍ଟ ବ୍ରେକ୍ଫାଷ୍ଟ କଲି ବସ୍ ଏଇଭଳିଆ ଆଉ କୁହନ୍ତୁ ହଁ ହଁ।
ଆଉ ଆଜି କଣ ହେଇଥିଲା?
ଆଜି ହେଇଥିଲା ପରଟା ଅଳୁ ତରକାରୀ ହେଇଥିଲା।
ଆଜ୍ଞା।
ହୁଁ।
ଆଉ ମ୍ୟାଡ଼ାମ ଆପଣ ମାନେ ଯୋଉ ଆମର ଏଇ ଯୋଉ ଇଏ ହେଇ ଥିଲା ଲଗଡାଉନ୍ ହେଇଥିଲା ହଁ ସେଇବେଳେ ଯୋଉ ଆମର ଅନଲାଇନ୍ ଯେମିତି ପାଠ ପଢା ହଉଥିଲା ସ୍କୁଲ୍ କଲେଜତ ଛୁଟି ସବୁ ତ ସେଇ ବିଷୟରେ ମାନେ ମତେତ ଟିକେ ମାନେ ଇଏ ଉଁ ଉଁ ଭଲ ଲାଗିଲାନି ଅନଲାଇନ୍ ଏମାନେ ଯୋ ପାଠପଢ଼ା ହଉଥିଲା ଅନଲାଇନରେ କାହିଁକି ମ୍ୟାମ ଆମ ଆମେତ ମାନେ ମୋବାଇଲରେତ ଆମେ ଯାହା ପଢୁଛୁ ପଢୁଛୁ କିନ୍ତୁ ସେଇଟା ଆମେତ କୋଶ୍ଚିନ କରି ପାରୁନୁନା ପ୍ରଶ୍ନତ ଆମେ କରିପାରୁନୁ ମାନେ ବୁଝି ପାରିଲୁନୁ ନବୁଝି ପାରିଲୁ ସେଇ ଜିନିଷଟାବି ମାନେ ହେଲାନି ମୁଁ ଦେଖିଲିବି ଛୁଆ ମାନେ ପିଲା ଯେମିତି ଆମେ ପଢ଼ିବାକଥା ମାନେ ପଢେଇବାକଥା ସେମିତି ଟିକେ ପଢ଼ା ହଉନଥିଲା ଯେମିତିମତେ ଲାଗୁଥିଲା ମ୍ୟାଡ଼ମ।